ହଁ ଆଜ୍ଞା ନମସ୍କାର
ଆଜ୍ଞା ନମସ୍କାର ମୋ ପ୍ରାଣ କେମିତି ଅଛନ୍ତି
ନିଶ୍ଚିତ ଭାବରେ ଆଜ୍ଞା ଭଲ ଅଛି ଆପଣ ସବୁ ଘରେ ସବୁ ଭଲ ଅଛନ୍ତି
ଆଜ୍ଞା ଜଗନ୍ନାଥଙ୍କ କୃପାରୁୁ ଭଲରେ ଅଛି ସାର୍
ଆଜ୍ଞା ଆଜ୍ଞା ଆଜ୍ଞା ସେଇ ମହାପ୍ରଭୁଙ୍କର ଆଶୀର୍ବାଦରେ ତ ସାରା ଦେଶ ସାରା ପୃଥିବୀ ଭଲରେ ଅଛି ଆଉ ସମସ୍ତେ ମଧ୍ୟ ସୁସ୍ଥ ସବଳରେ ଥାଆନ୍ତୁ ଏତିକି ଈଶ୍ୱରଙ୍କ ଠାରୁ ପ୍ରାର୍ଥନା ହଉ କରୁଚି ଆଜ୍ଞା
ଆଉ କଣ କରୁଛନ୍ତି ସାର୍
ଆଜ୍ଞା ବର୍ତ୍ତମାନ ମୁଁ ବହି ପଢୁଥିଲି ଆଜ୍ଞା ବସିକି ଓଡିଆ ବହି ଆପଣ ତ ପଢୁଥିବେ ପଢିଥିବେ ପିଲା ବେଳୁ
ଆଜ୍ଞା ନିଶ୍ଚିତ ଭାବରେ ଓଡିଆ ବହି ଆମର କେ କିଏ ପଢି ନାହାନ୍ତି ବୋଲି ନାଇଁ ଛୁଆରୁ ଆରମ୍ଭ କରିକି ସମସ୍ତେ ଓଡିଆ ବହି ପଢିଛନ୍ତି
ଆଜ୍ଞା ଆଜ୍ଞା ଆଜ୍ଞା ନିହାତି ନିହାତି ହ ଆମେ ଓଡିଆ ଓଡିଆ ଓଡିଆ ଭାଷାକୁ ନେଇକି କେତେ ଯେ ଆମେ ଗର୍ବିତ ନିଜ ଉପରେ କରୁଛେ ତା ଗୋଟେ
କଳିନ କଥା ହଁ କି ନାଇଁ ମ
ଆଜ୍ଞା ଆଜ୍ଞା ଯେତେ ସବୁ ଆମେ ଯୋଉ ନିଜକୁ ଗର୍ବ କରୁଛେ ନିଜର ଆ ନା ମାନ ପ୍ରତିଷ୍ଠା ଗଠନ କରୁଛେ ସବୁ ଆମ ଓଡିଆ ଭାଷା ଦ୍ଵାରା ହିଁ ହେଇପାରୁଛି କାହିଁକି ନା ଆମେ ଯଦି ଆମର ମାତୃଭାଷା କୁ ଆମେ ଅ ଆମେ ଠିକ୍ ଭାବରେ ଜାଣିପାରିବାନି ତ କେତେ ଯେ ଅସୁବିଧାରେ ସମ୍ମୁଖୀନ ହେଇପାରିବା କଥା କଥାବାର୍ତ୍ତା ହେବା ପାଇଁ ନିମନ୍ତେ ନୂଆ ଲୋକ ମାନଙ୍କ ସମାଜରେ ସବୁ ଯେମିତି ମିଶି ପାରିବାନି ତ କେତେ ଯେ ଅସୁବିଧା ହେଇଥାନ୍ତା ଆଜ୍ଞା
ଆଜ୍ଞା ଆଜ୍ଞା ନିହାତି ଭାବରେ ତ ଆମର ଓଡିଆ ଆମର ଏଇ ଯୋଉ ଓଡିଆ ସଂସ୍କୃତି ଆମର ଯୋଉ ଓଡିଆ ସଂସ୍କୃତିର ଯୋଉ କଥାଟା ଭାଷା ଟା ଆମର ମାନେ ପରିଚୟ ଆଉ ଗର୍ବ ଏବଂ ଆମର ଆତ୍ମସନ୍ମାନ ସମ୍ମାନର ଏକ ପ୍ରତୀକ
ଆଜ୍ଞା ନିହାତି ଭାବରେ ଆଜ୍ଞା ଆମର ଯୋଉ ପ୍ରତ୍ୟେକ ଏବେ ଓଡିଶାର ଯୋଉ ସୁନ୍ଦର ସୁନ୍ଦର ନୃତ୍ୟ ଯାକ ଅଛି ସଙ୍ଗୀତ ଯାକ ଅଛି ପୁଣି ନୂତନ ନୂତନ ପର୍ଯ୍ୟଟନ ସ୍ଥଳୀ ଯାକ ଅଛି ତା ପୂର୍ବରୁ ମଧ୍ୟ ଆଗରୁ କେତେ ଯେ ପର୍ଯ୍ୟଟନ ସ୍ଥଳୀ ଯାକ ଅଛି କେ ତେ ଯେ ଏହା ହିଁ ଆମ ଓଡିଶାକୁ ଗ ଗୋଟେ ଗର୍ବ ଆଉ ଗର୍ବର କଥା ଆଜ୍ଞା
ଆଜ୍ଞା ଆଜ୍ଞା ଆମର ଯୋଉ ଏଇ ଓଡିଆ ଭାଷା ଭାରତର ଏକ ଆମର ପ୍ରାଚୀନ ଓ ସମୃଦ୍ଧ ଭାଷା ଭାବେ ଏଇଟା ଆ ସୀ ସ୍ଵୀକୃତି ଦେଇଛି
ଆଜ୍ଞା ଆଜ୍ଞା ନିହାତି ଆଉ ଆପଣ ମତେ ଜାଣିଥିବେ ଆଜ୍ଞା ଗୋଟେ ଚାରି ହଜାର ବର୍ଷ ପୂର୍ବରୁ ଏଇ ଆମର ଓଡିଆ ଭାଷା ଗୋଟେ ସଂସ୍କୃତ ଭାଷ ରୁ ଗୋଟେ ଉପନୀତ ହେଇଛି। ଆଉ କେତେ ଯେ ଶୁଧ ଭାଷା ଗୋଟେ ଆମର ଓଡିଆ ଭାଷା ଟା ନିହାତି ଭାବରେ ଆଜ୍ଞା ଆଉ ଯୋଉ ସରକାର ଏଇ ଓଡିଆ ଭାଷା କୁ ଆମର ଦୁଇ ହଜାର ଚଉଦ ମସିହାରୁ ଯୋଉ ସୀକୃତି ଦେଇଛନ୍ତି ତା ମାନେ ସେ ଏଇ ସାହିତ୍ୟ ଭାଷା କୁ ଆମର ଓଡିଆ ଭାଷା କୁ ଯୋଉ ମାନ ଦେଇଛନ୍ତି ତାହା ଗୋଟେ ଗୋଟେ ସ୍ମରଣୀୟ କଥା ଆଜ୍ଞା
ଆଜ୍ଞା ସାର୍ ଆମର ଏଇ ଆମ ସାଂସ୍କୃତି ସଂସ୍କୃତିରେ ଯୋଉ ପ୍ରେମ, ଶାନ୍ତି, ସହଯୋଗ ଏବଂ ଯୋଉ ମାନବିକତାର ଯୋଉ ଶିକ୍ଷା ମିଳେ ସେଇଟା ହିଁ ବହୁତ ଖୁସି ଲାଗେ ସାର୍
ନିହାତି ଆଜ୍ଞା ଆପଣଙ୍କ ଆପଣ ମତେ ଜାଣିଥିବେ ଆପଣଙ୍କ ମତେ ପସନ୍ଦ ଥିବ ଓଡିଶାର ନୃତ୍ୟ, ସଂସ୍କୃତି ଓଡିଶୀ ନୃତ୍ୟୁ କେତେ ଗୋଟେ ଆନନ୍ଦ କଥା
ଆଜ୍ଞା ଆଜ୍ଞା ନିହାତି ଭାବରେ ଓଡିଶାର ଆମର ପର୍ବପର୍ବାଣୀ ଆଉ ଲୋକ କଳା ଓ ଯୋଉ ଆମର ଲୋକ ସଙ୍ଗୀତ ଆମ ସଂସ୍କୃତିକ ଏକ ଅଧିକ ସମୃଦ୍ଧି କରିଛି।
ଆଜ୍ଞା ଆଜ୍ଞା ଆପଣ ଆପଣ ଜାଣିଛେ ମଧ୍ୟ ଗୋଟେ ଗାଁ ଗଁ ଗହଳି ମାନଙ୍କର ଯୋଉ ଆଉ ଯୋଉ ପରମ୍ପରା ଚାଲିଛି ଆଜ୍ଞା ଏବେ ଏ ଏଇଠି ଯୋଉ ଆମ କନ୍ଧମାଳ ଏରିଆରେ କେତେଟେ ଅଲଗା ଅଲଗା ପ୍ରକାର ପରମ୍ପରା ଚାଲିଛି ଆଜ୍ଞା ଘରେଣୀ ପେ ପୂଜା କରନ୍ତି ଆଉ ପୋଢ ଯାତ୍ରା ଅଛି। ଆଉ ଆଉ କେତେ ଅନେକ ଅନେକ ପ୍ରକାର ଯୋଉ ପରମ୍ପରା ଅଛି ଆପଣ ଜାଣିଥିବେ ଶୁଣିଥିବେ ନା?
ଆଜ୍ଞା ଆଜ୍ଞା ଶୁଣିଛି ଆଉ ଆମର ଯୋଉ ଓଡିଆ ର ସାହିତ୍ୟରେ ଯୋଉ ଅନେକ ମହାନ୍ କବି ଓ ସାହିତ୍ୟକ ଜନ୍ମ ନେଇଛନ୍ତି। ଆପଣ ତ ଏଇଟା ଜାଣିଥିବେ ନିହାତି ଭାବରେ ଆଉ ଆମର ଯୋଉ ଭାଷା ସଂସ୍କୃ ତି ଆମକୁ ନିଜ ମୂଳ ସହ ଯୋଉ ଜଡି ରଖେ।
ଆଜ୍ଞା ସେଇ ପୁରୁଣା ଲୋକ ଯୋଉ ସାହିତ୍ୟକାର ଲୋକମାନେ ଆମ ଓଡିଆ ଭାଷାକୁ ରକ୍ଷା କରିବା ନିମନ୍ତେ କେତେ ଯେ ପ୍ରଗଡ ଚେଷ୍ଟା କରିବା କରି ଆମର ପଶ୍ଚିମବଙ୍ଗ ଠାରୁ ପୁଣି ଛତିଶଗଡ ଠାରୁ ପୁଣି ଆଉ ଆଉ ବିହାର ଠାରୁ ଅଲଗା କରି ପୁଣି ଓଡିଆ ଲୋକଙ୍କୁ ଏକାଠି କରି କେତେ ଯେ ସଂଘର୍ଷ କରି ପୁଣି ଓଡିଆ ଭାଷା କୁ ଗୋଟେ ସେ ମା ମାନକ ଦେଇ ଓଡିଆ ଭାଷାକୁ କେତେ ଯେ ଅଗ୍ରସର କରିବା ନିମତେ ତାଙ୍କର ଚେଷ୍ଟା ଚାଲିଚି। ଚାଲେଇ ସରିଗଲା ଆଜ୍ଞା। ସେଇଟାକୁ ଆମେ ବଜାଇ ରଖିବା ଉଚିତ ଆଜ୍ଞା ତାଙ୍କର ଭାଷାକୁ ଆମ ଏଇ ଓଡିଆ ଭାଷାକୁ ଆମେ ଯେମିତି ଆର ଆଗକୁ ଆଗକୁ ବଢେଇବା ଆଉ।
ଆଜ୍ଞା ସାର୍ ଆମର ଏବଂ ଏଇ ଯୋଉ ଆମ ଏଇ ଆମ ଭାଷା ଓ ସଂସ୍କୃ ତି ଆମକୁ ନିଜ ମୂଳ ସହ ଯୋଡି ରଖେ ଏବଂ ବଡ ମାନଙ୍କୁ ସମ୍ମାନ କରିବା। ଓ ଛୋଟ ମାନଙ୍କୁ ସ୍ନେହ କରିବା ଆମ ସ୍ ସଂସ୍କୃତିର ଏଇଟା ମହାନ ପରମ୍ପରା ମଧ୍ୟ। ଆଉ ଆମର ଏଇଟା ଯୋଉ ଓଡିଆ ଭାଷାର ଏକ ଯୋଉ ମାଧୁର୍ଯ୍ୟ ଓ ସରଳତା ସମସ୍ତଙ୍କୁ ଆକର୍ଷିତ କରିଥାଏ।
ନିହାତି ଆଜ୍ଞା ଓଡିଆ ଭାଷା ଗୋଟେ ଏମିତି ସୁନ୍ଦର ସବୁ ଭାଷାଟା ଆମେ। ଆମେ ଗୋଟେ ଏଇଟା ଗୋଟେ ସଂସ୍କୃତ ଭାଷା ଠାରୁ ଉପୁନୀତ ହେଇଛି ମାନେ କେ ଯେ ସରଳ ଆଉ ଶୁଦ୍ଧ ଭାଷା ଟା। ଯୋଉ ଲୋକଙ୍କୁ କହିଲା ପରେ କହିଲା ଉ କହିଲା ପରେ ପରେ ଯୋଉ ଲୋକମାନେ ବୁଝନ୍ତି ଆଉ ସଠିକ ଭାବରେ ତାହା ବୁଝି ପାରନ୍ତି। ଆଉ ଯୋଉ ୟାର ମଧୁର ଅଛି ତାହା ଗୋଟେ ବିଚ ମାନେ ଗୋଟେ ଅଲଗା ପ୍ରକାର କଥା ଭାଷା। ଓଡିଆ ଭାଷାକୁ ସେଥିପାଇଁ ମୁଁ ବହୁତ ଗର୍ବ ଆଉ ଗୌରବ ଯେ ମୋରି ଓଡିଶାରେ ଜନ୍ମ ନେଇଛି ପୁଣି ଓଡିଆ ଭାଷାକୁ ଠିକ ଭାବରେ ଉଧ ଭାବରେ ମୁଁ ପଢିପାରୁଛି ଆଜ୍ଞା।
ଆଜ୍ଞା ସାର୍ ଏଇଟା ତ ଆପଣ ସତ କଥା କହିଲେ ଆଉ ଆମର ଓଡିଆ ଭାଷାର ତ ମାଧୁର୍ଯ୍ୟ ଓ ଯୋଉ ସରଳତା ସମସ୍ତଙ୍କୁ ଆକର୍ଷିତ ବି କରିଥାଏ। ଆଉ ଆମର ନିଜ ଭାଷାକୁୁ ଭଲ ପାଇବା ଓ ସମ୍ମାନ କରିବା ଆମର ପ୍ରତ୍ୟେକ ଓଡିଆଙ୍କର ଏଇଟା ନିହାତି ଗୋଟେ କର୍ତ୍ତବ୍ୟଟେ ଆଉ ଆମେ ଯୋଉ ଓଡିଆ ଭାଷା ଭଷା ଓ ସଂସ୍କୃତିକ ସୁରକ୍ଷା କରିବା ବି ଆମର ଆମ ସମସ୍ତଙ୍କର ଦାୟିତ୍ୱ ଏଇଟା ମଧ୍ୟ ଏବଂ ଆମର ଯୋଉ ଲୋକ ନୃ ଆମର ଯୋଉ ଲୋକ ନୃତ୍ୟ ଆଉ ଯୋଉ ଆଉ ଲୋକ ଗୀତ ତ ଆମର ଓ ଏଇ ଯୋଉ ହସ୍ତଶିଳ୍ପ ବିଶ୍ଵରେ ଯୋଉ ଆମର ଓଡିଶାରେ ଗୌରବ ବଢାଇଛି ତାକୁ ତ ଆମେ ଆଜ୍ଞା।
ଖାଲି ଦେଶବାସ ର ନୁହଁ ଆଜ୍ଞା ପୁରା ଆନ୍ତର୍ଜାତିକ କ୍ଷେତ୍ରରେ ମଧ୍ୟ ଆମର ଓଡିଶା ସଂସ୍କୃତ ଗୋଟେ ପଦଚିହ୍ନ ପରିକା ଆସିଛି ଆଜ୍ଞା ବାଲୁକା ବାଲୁକା ଶିଳ୍ପୀ ରେ ହଉ କିଏ ଓଡିଶା ନୃତ୍ୟରେ ହଉ କିଏ ଓଡିଶା ସଙ୍ଗୀତରେ ହଉ କି ଓଡିଆ ଭାଷାରେ ହଉ କି ସାହିତ୍ୟ କ୍ଷେତ୍ରରେ ହଉ ପ୍ରତ୍ୟେକ କ୍ଷେତ୍ରରେ ଗୋଟେ ଆମ ଓଡିଶା ଗୋଟେ ଅଗ୍ରସର ଗତି କରି କରି ଯାଉଛି ଆଜ୍ଞା ଆଉ ଏତିକି ମଧ୍ୟ ଆମର ଗର୍ବ କଥା ଯେ ଆଗାମ ପିଢି ମଧ୍ୟ ସେମିତି ଆଗକୁ ଆଗକୁ ବଢିଥାନ୍ତୁ ଆଉ ଯେତିକି ଯେତିକି ମଧ୍ୟ ଚେଷ୍ଟା ଚାଲିଛି ଆଉ ଯୋଉମାନେ ବି ଯୋଉ ଓଡିଆ ଭାଷା କୁ ଭଲ ପାଉଛନ୍ତି ଆଉ ଭଲ ପାଇବା କଥା।। ହଁ ଆଜ୍ଞା କାହିଁକି ନା ଆମେ
ଆମର ନିଜ ଭାଷା ସଂସ୍କୃତିକୁୁ ସମ୍ମାନ ମଧ୍ୟ କରିବା ଆବଶ୍ୟକତା ଆଉ କର ମାନେ ସମ୍ମାନ କରୁଥିବା ଜାତି ସଦା ଉନ୍ନତିରେ ଏକ ପଥରେ ଆଗେଇ ଯାଇଥାଏ।
ନିହାତି ଆଜ୍ଞା ଓଡିଆ ଭାଷା କୁ ଯଦି ଆମେ ସେତିକି ସମ୍ମାନ ଦେବାନି ସେତିକି ଆମେ ପ୍ରାଞ୍ଜଳ ହେବାନି ତ ଆମ ଜୀବନ ଗୋଟେ ଓଡିଶାରେ ଥାଇକି ଗୋଟେ ଧିକ ମନେ କରିବା ଆଜ୍ଞା।
ଆଜ୍ଞା ଆଜ୍ଞା ଆମର ଏଇ ଯୋଉ ଓଡିଆ ଭାଷା ଆମ ହୃଦୟରେ ଯୋଉ ଇଏ ଭାବନା କୁ ସୁନ୍ଦର ଭାବରେ ଯୋଉ ପ୍ରକାଶ କରେ। ଏବଂ ଆମର ଯୋଉ ଆମ ସଂସ୍କୃତି ଏକତା ସହନିଶିଳତା ସହିତ ଯୁ ଆ ମାନେ ଭ୍ରାତୃତ୍ଵର ଯୋଉ ବାର୍ତ୍ତା ଦେଇଥାଏ।
ଆଜ୍ଞା ଆଜ୍ଞା। ନିହାତି ନିହାତି ଯୋଉ ଆପଣ କହିଲେ। ଆଉ ଯୋଉ ସ୍ନେହ ଏବଂ ମମତ ଥାଏ ଯୋଉ ଓଡିଆ ଭାଷାରେ ତାହା ଗୋଟେ ଅ ମାନେ ଗୋଟେ କହିବାର ଗୋଟେ ଅଲଗା ପ୍ରକାର ଲାଗୁଛି ମାନେ ଗୋଟେ ମନରେ ଗୋଟେ ଖୁସି ମଧ୍ୟ ଲାଗୁଛି ଆଉ ଗର୍ବ ଆଉ ଗୌରବ ମଧ୍ୟ ଲାଗୁଛି ମନରେ ଗୋଟେ।
ଆଉ ଆମର ଆମେ ଆମେ ତ ଓଡିଆ ଯେହେତୁ ଆମର ତ ବାର ମାସରେ ତେର ପର୍ବ। ଯେମିତି କିି ଆମର ଯୋଉ ପର୍ବପର୍ବାଣିୀ ରଥଯାତ୍ରା ନୂଆଖାଇ ରଜ ପର୍ବ ଓ ଯୋଉ ଆମର ଅନ୍ୟାନ୍ୟ ଉ ଉତ୍ସବ ଆମ ସଂସ୍କୃତିର ଏକ ବୈଭବ ଓ ଏକତାର ପରିଚୟ ବହନ କରେ। ଏଇଟା ତ ଆପଣ ଜାଣିଥିବେ ଆମର
କଥା କହିଲେ ବହୁତ ଖୁସି ଲାଗିଲା ଆଜ୍ଞା ଯୋଉ ମନେ ପକେଇ ଦେେଲେ ସବୁ ଯାକ ବାର ମାସ କିନ୍ତୁ ତେର ପର୍ବ ଆମ ଓଡିଶାରେ ଗୋଟେ ଅଲଗା ପ୍ରକାର ଏମିତି ଆଉ ସମସ୍ତଙ୍କୁ ଖୁସି ମଧ୍ୟ ଜଣାଏ ଖୁସି ମଧ୍ୟ ହୁଏ ସେ ପ୍ରତ୍ୟେକ ପର୍ବରେ ଆମେ ଯେତେ ଦୂର ଥିଲେ ମଧ୍ୟ ନିଜ ନିଜର ପୂର୍ବ ନିଜ ନିଜ ଗାଁରେ ଯଦି ହଉଛି ତ ଆମେ ଯେତେ ଦୂର ଥିଲେ ମଧ୍ୟ ଆମେ ପାଳନ କରିବା ନିମନ୍ତେ ଆମେ ଗାଁକୁ ଯାଇଥାଉ। ଆଉ ଗାଁକୁ ଯାଇକି ସମସ୍ତଙ୍କ ଲୋକକୁ ଭେଟି ଥାଉ ତ ଏଇଟା ଗୋଟେ ଅଲଗା ପ୍ରକାର ଆନନ୍ଦ ଆଜ୍ଞା।
ଆଜ୍ଞା ଆଜ୍ଞା ସାର୍ ଏବଂ ଆମର ଯୋଉ ଓଡିଆ ସଂସ୍ କୃତି ଆମକୁ ବଡ ମାନଙ୍କୁ ସମ୍ମାନ ତ କରିବା ଛୋଟ ମାନଙ୍କୁ ବି ସ୍ନେହ ଦେବା ଏଇଟା ତ ମୁଁ ଆପଣଙ୍କୁ କହିଲି ଆଉ ଏଇ ଜିନିଷ ଟା ଆମେ କରିବା ବି ନିହାତି ଆବଶ୍ୟକତା ଆଉ ଆମେ ମାନେ ବି ସମ ସେଇ ଜିନିଷ ଟା କରିବା ନିହାତି ଆବଶ୍ୟକତ ଆଉ ନିଜ ମା ମାତୃଭାଷା କୁ ତ ଆମେ ଭଲ ପାଇବା ନିହାତି ମାନେ ଏବଂ ତାହାର ସୁରକ୍ଷା କରିବା ପ୍ରତ୍ୟେକ ଓଡିଆଙ୍କର ଏଇଟା ଗୋଟେ ମହାନ କର୍ତ୍ତବ୍ୟ ବି।
ଆଜ୍ଞା ନିହାତି ବହୁତ ବହୁତ ଏଇଟା ଗୋଟେ ଆମର ଗର୍ବ ଆଜ୍ଞା ଆମେ କହିବାକୁ ଗଲେ ଆମେ ଯେତେ ଆମେ ପ୍ରସାର ପ୍ରସାର କରିବା ତାହା ଆମ ଆମ ଓଡିଆ ପ୍ରତି ସେତେ ଗୌରବର ଗୌରବ କଥା ହେବ।
ଆମର ଓଡିଶାର ଯୋଉ ଏଇ ହସ୍ତଶିଳ୍ପ ଆମର ପଟ୍ଟଚିତ୍ର ରୂପା ଯୋଉ ତାର ତାରକସିୀ ହୁଅ ପିପିଲି ଆଉ ଆମର ଚାନ୍ଦୁଆ ଆମ ସଂସ୍କୃତିରେ ଏକ ଗୌରବମୟ ନିଦର୍ଶନ। ଏଇଟା ତ ଆପଣ ନିହାତି ଭାବରେ ଜାଣି
ହଁ ସେ ଗାଁଟା ଆଜ୍ଞା ଏତେ ମାନେ ଆନ୍ତର୍ଜାତିକ ଭାବରେ ମାନେ ଦର୍ଶନୀୟ ହେଇଯାଇଛି ନା। ଗୋଟେ କହିଲେ ନ ସର ଆଜ୍ଞା କେତେ ଯେ ଖୁସି ସେଇ ଗାଁର ଲୋକମାନେ ଯୋଉମାନେ ରହୁଛନ୍ତି ସେ ଯୋଉ ଫଟୋ ଚିତ୍ର ଆଙ୍ଗୁଛନ୍ତି ଯଉ ପିପିଲରେ ରହୁଛନ୍ତି ଆଜ୍ଞା ସେମାନେ
ମୁଁ ସାର୍ ଏତିକି କହିବା ପାଇଁ ଚାହିଁବି ଯେ ଆସନ୍ତୁ ଆମେ ସମସ୍ତେ ମିଳି ଓଡିଆ ଭାଷା ଏବଂ ଆମର ଏଇ ଯୋଉ ସଂସ୍କୃତି କୁ ଭଲ ପାଇବା ଓ ସମ୍ମାନ କରିବା ଏବଂ ସାରା ବିଶ୍ୱରେ ଏହାର ଗୌରବକୁ ଆହୁରି ଉଜ୍ଜ୍ୱଳ କରିବା।
ଆଜ୍ଞା ଆ୍ଞା ନିହାତି ଆ୍ଞା।
ଆଜ୍ଞା ସାର୍ ଆପଣଙ୍କ ସହିତ କଥା ହେଇକି ବହୁତ ଖୁସି ଲାଗିଲା। ବହୁତ ବହୁତ ଧନ୍ୟବାଦ ନମସ୍କାର ସାର୍ ରଖୁଛି।
ଆଜ୍ଞା ନମସ୍କାର।